ହାଲୋ।
ହାଲୋ।
ହଁ ହାଲୋ।
କଣ କରୁଛ?
ଏଇଠି ଘରେ ଥିଲି। ଆଉ ତମେ କଣ କରୁଛ?
ହଁ ମୁଁ ବି ଘରେ ଅଛି ଟିକିଏ କାମ ଦାମ କରୁଛି। ଆଉ କାମରେ ତ ଟିକେ ବ୍ୟସ୍ତ ରହୁଛି। ଏଁତି ଘରେ ଅଛି ଆଉ। ଆଉ ତମେ କୁଆଡେ ବୁଲି ଯାଇଥିଲ ଏଇ ଶୀତ ଦିନେ?
ଶୀତ ଦିନରେ ଅ ହଁ ବୁଲିବାକୁ ଯାଇଥିଲି।
କୁଆଡ଼େ ଯାଇଥିଲ? ହଁ ମୁଁ ମୁଁ ବି ବୁଲିବାକୁ ଯାଇଥିଲି ହୋଉଚି କୁଆଡେ କହିଲ ଟିକେ ଆମେ ସିମିଲିପାଳ ଆଡେ ଟିକେ ବୁଲି ଯାଇଥିଲୁ। ଆଉ ସେଟା ଗୋଟେ ବଢିଆ ସୁନ୍ଦର୍ ଜାଗା। ଆଉ ସେପଟ ଆଡ଼େ ବି ଏ ତେ ଯେମିତି ଆମର ଏପଟେ ଆଡେ ଟିକେ ଜନସଂଖ୍ୟା ଅଧିକ କୋଳାହଳ। ସେପଟେ ଆଡେ ସେତେ କୋଳାହଳ ନାହିଁ। ଆଉ ବୋହୁତ୍ ସୁନ୍ଦର୍ ଜାଗା ବ ଢିଆ ଜାଗା ଆଉ ସେଠାରେ ବି ଲୋକମାନେ ବି ଏତେ ମାନେ ହଁ ହିଂସ୍ର ନୁହନ୍ତି ଆଉ ବୋହୁତୁ ସୁନ୍ଦର୍ ଜାଗା ବୁଲିଲୁ। ପଶୁ ପକ୍ଷୀଙ୍କୁ ଦେଖିଲୁ ପ୍ରାକୃତିକ ଦୃଶ୍ୟ ବୋହୁତୁ। ମାନେ ମନୋରମ ଥିଲା ତାକୁ ଉପଭୋଗ କଲୁ। ଆଉ ଆମର ତ ଶିମିଳିପାଳରେ ମାନେ ଗାଡ଼ିରେ ବସିକି ଆଉ ତମେ ଭି ଯିବ। ଆଉ ସେମତି ଆମେ ବୁଲିଲୁ ପୁରା ବାଘ ସିଂହ ପୁରା ଆଉ ହରିଣ ଫରିଣ ତ ଠି ମାନେ ନ୍ତି କୁକୁର ଆମେ ଏପଟେ ଯେମତି ବୁଲଚନ୍ତି ଶିମିଳିପାଳରେ ସେମତି ହରିଣ ଠେକୁଆ ଏମାନେ ସ ଅବୁ ବୁଲଥୁଲେ ସେମତି। ଆଉ ଏମ୍ତି ଆମେ ଯାଇଥିଲୁ ବୁଲି ଶିମିଳିପାଳ ମୁଁ ଆମ ପରିବାରରୁ କିଛି ଜଣ। ତାପରେ ବୁଲିଲା ପରେ ଆମେ ଠିକି କରିକି ମାନେ ଭଲ୍ସେ ବୁଲିଲୁ ଖାଇଲୁ ପିଇଲୁ ଆସିଲୁ ଆଉ। ତମେ କୁଆଡେ ବୁଲି ଯାଇଲଥିଲ ଏଇ ଶୀତ ଦିନେ?
ହଁ ମୁଁ ଶୀତ ଦିନରେ ଆମର ଯୋଉ ଅଛି ରାଜ୍ୟ ଉଦ୍ଭିଦ ଉଦ୍ୟାନ ଯୋଉଟା ଆମର। ସେଇଠୁକୁ ବୁଲିବାକୁ ଯାଇଥିଲି। ଆ ସେଠି ମୋ ସାଙ୍ଗମାନେ ଆଉ ମୁଁ ଏମ୍ତି ଯାଇଥିଲୁ। ବୋହୁତ୍ ଭଲ ଜାଗା ଟେ ବୋହୁତ୍ ଶାନ୍ତି ଲାଗିବ ସେଠିକି ଗଲେ। ଅଁ ସେଠି ବଣଭୋଜି ବି କରିହବ କିନ୍ତୁ ଏବେ ସେ ବଣଭୋଜି କରିବା ଦଉନାହାନ୍ତି ଯେହେତୁ ବହୁତ୍ ସୁନ୍ଦର୍ ଜାଗାଟେ। ଲୋକମାନେ ମାନେ ତାର ପରିବେଶ କୁ ଯେପରି ଦୂଷିତ ନ କରନ୍ତୁ ଖାଇବା ନ ପକାନ୍ତୁ ସେଥିଲାଗି ଉଁ ତାକୁ ବଣ ଭୋଜି କେବେ ଆଉ କରିବାକୁ ସେଠି ଦଉନାହାନ୍ତି। କିନ୍ତୁ ବହୁତ ଶାନ୍ତି ଲାଗିବ ସେ ଜାଗାକୁ ଗଲେ ବହୁତ ଭଲ ଲାଗିବ। ସେଠି ପ୍ରଜାପତିମାନଙ୍କର ଉଦ୍ୟାନ ଅଛ୍ ଉଦ୍ୟାନ ଅଛି। ସେଠି ବାଉଁଶର ଉଦ୍ୟାନ ଅଛି। ସେଠି ଆମର କୃତ୍ରିମ ଝରଣା ସବୁ ଅଛି। ଆ ଫଟୋ ଉଠେଇଲେ ବି ବହୁତ ଭଲ ଲାଗିବ ସେଠି। ଆଉ ଗୋଲାପ ଉଦ୍ୟାନ ଅଛି। ଅଛି। ଆ ବହୁତ ଭଲ ଭଲ ଜାଗା। ମାନେ ସେଇଟା ପୁରା ପୁରା ସବୁ ଜିମାରେ ସେଟା ପରିପୂର୍ଣ୍ଣ ବହୁତ ଶାନ୍ତି ଜାଗାଟେ। ଆଉ ତାର ୟ ମାନେ ପରିସୀମା ଟା ବହୁତ ବଡ। ସେଠିକା ହ୍ରଦ ଗୋଟେ କାଞ୍ଜିଆ ହ୍ରଦ ସେଇଠି ଯୋଉଟା? ତା ପାଖରେ ସେଇଟା ମାନେ ବହିଛି। ମାନେ ବୋହୁତ ବୋହୁତ ଭଲ ଜାଗାଟେ। ଆଉ ସେଠି ଯେତେକ ମାନେ ଗୋଟେ ପାଖ ପୁରା ଆ ଆମର ଔଷଧୀୟ ବୃକ୍ଷ ସବୁ ଅ ଛି। ଔଷଧୀୟ ବୃକ୍ଷ ଅଛି। ଆଉ ଲି ଯୋଉ ଆମର କଇଁ ଫୁଲ, ଏ ସବୁ ଅଛି। କୃତ୍ରିମ ପୋଖରୀ ସବୁ ବନା ହେଇଛି। ଆଉ ଆଗୁ ଆଉ ମାନେ ବହୁତ ଭଲ ଭଲ ଆ ସିମେଣ୍ଟ ରେ ସବୁ ଯେତେକ ଆମର ଆ କୃତ୍ରିମ ଚିଡିଆଖାନା। ସେଇଠି ବି ବନା ହେଇଛି। ମାନେ ମ ଜେବ୍ରା। ବାଘ, ହାତୀ ସାପ ଏମାନଙ୍କୁ ତା ଭିତରେ ରଖା ହେଇଛି। ଆଉ ମାନେ କୃତ୍ରିମ ଗଛ ସବୁ ମାନେ ପ୍ରାକୃତିକ। ବାକି ଯୋଉ ପଶୁ ପକ୍ଷୀ ରହିଲେ ସେମାନେ କୃତ୍ରିମ ଅଛନ୍ତି। ତାର ଗୋଟେ ଗୋଟେ ପାଖରେ ଏମିତି ସବୁ ବନା ହେଇଛି। ଆଉ ଫଟୋ ଉଠେଇବାକୁ ବହୁତ ଭଲ ଜାଗା। ମନ ଯଦି ଖରା ଥିବ ମାନେ ଖରାପ ଥିବ ପୁରା ଶାନ୍ତି ଲାଗିବ ସେ ଜାଗାରେ। ଆ ପରିବାରକୁ ନେଇ ଯାଇପାରିବେ। ସାଙ୍ଗସାଥି ମାନେ ବି ଯାଇପାରିବେ। କିନ୍ତୁ ବଣଭୋଜି ଆଗରୁ ସେଠି ହଉଥିଲା! ଏବେ ଆଉ ହଉନି। ବହୁତ ଭଲ ଜାଗାଟି ବହୁତ ଭଲ ଲାଗିବ। ସୁନ୍ଦର ଜାଗାଟି। ଆଉ ଆପଣ କଣ କୁହନ୍ତୁ?
ଆଜ୍ଞା। ଆଉ ଯାହା ହଉ ଆପଣ ତ ଗୋଟେ ବଢିଆ ସୁନ୍ଦର ଜାଗାକୁ ଯାଇଥିଲେ। ମୁଁ ସେଇ ଜାଗାକୁ କୁ ଯାାଇନି। ଯଦି କିଛି ଆମର ପ୍ଲାନ୍ କଲୁ କିଛି ମାନେ ଭାବିଲୁ କିଛି କରିବା ପାଇଁ କି ବୁଲିବା ପାଇଁ? ମୁଁ ଆପଣ ଆପଣଙ୍କୁ ପଚାରିଉଚୁରି କୋଉଠି କେମିତି ଅଛି? କେଉଁ ଜାଗାରେ ରହିଛି ସେଇ ଜାଗାକୁ ଆମେ ଯିବୁ ବୋଲି। ଆଉ ଆମେ ଥରେ ଯାଇଥିଲୁ ଗୋଟେ ଜାଗାକୁ! ସେଟା ହଉଛି କଣ କହିଲେ ମାନେ ଆ ଗୋଟେ ସେଟା ତିଆରି କରିଛନ୍ତି। ମଣିଷ ମାନେ ତିଆରି କରିଛନ୍ତି। ମାନେ ପୁରା ଭିତରକୁ ଗୋଟେ ଭୂତ କୋଠରୀ ଟାଇପ ର। ମାନେ ହରର ଷ୍ଟୋରି ଟାଇପ ର ମୁଭି ଯେମିତି ମାନେ ଚଳଚିତ୍ର କି ମୁଭି ଯେମିତି ହୁଏ, ସେମତି ହୁଏ। ମାନେ ଗୋଟେ ଟ୍ରେନ ଯୋଉ ଅଛି ଟ୍ରେନ ତଳ ଟା ଟ୍ରେନ ଯୋଉ ଚକ ଭଳିଆ। ସେମିତି ଗୋଟେ ଗାଡିରେ ଆମେ ବସିଲୁ। ସେ ଗାଡିରେ ବସିଲା ପରେ ସେ ଗାଡିରେ ବସିଲୁ। ସେ ଉପରଟା ଖାଲି। ଖାଲି ସେ ଡବା ଥାଏ। ଡବା ଥାଏ। ସେଇଠି ବସିବୁ। ତାପରେ ସେ ଗାଡି ଟା ଧୀରେ ଧୀରେ ଧୀରେ ଧୀରେ ଆପଣଙ୍କୁ ବୁଲେଇବ। ବୁଲେଇବ ଯେ ପୁରା ମାନେ ଭିତର ଟା ପୁରା ଅନ୍ଧାର। ମାନେ ପୁରା ଅନ୍ଧାରକୁ ଅନ୍ଧାର ପୁରା ମାନେ ଖାଲି ଚାରିଆଡେ ଭୂତ। ପୁରା ଡରର ମାହୋଲ। ପୁରା ମାନେ ଭିତରେ ପଶି ଆମେ ତ ଛୋଟୋ ଛୋଟୋ ହେଇଥିଲୁ ଯେତୋବୋଳେ ଯାଇଥିଲୁ। ପୁରା ମାନେ ଆମେ ଡରି ଯାଇଥିଲୁ ମଝିରେ ମଝିରେ ସେଇ ଯୋଉ ସେ ଧଳା ଧଳା ଉ ପିବା ତାପରେ ପୁରା ଉଁ ପୁରା ଶବ୍ଦ ଗୋଟେ ଏଭଳି ହୁଙ୍କାର ଇଏ କରିକି ମାନେ କରୁଥୁଲେ। ଯୋଉଡ଼ା କି ବୋହୁତ ମାନେ ଭୟାନକ ଲାଗୁଥୁଲା ଆମୁକୁ। କିନ୍ତୁ ଏବେ ଆମେ ଜାଣିପାରୁଚୁ ଯେ ସେଇଡ଼ା ସେତେ କିଛି ମାନେ ନଥିଲା। ଏଟା ଖାଲି ସେଇଭଳି ତିଆରି ହେଇଥିଲା। କିନ୍ତୁ ଛୋଟୋ ବୋଳେ ଆମେ ଭାବୁଥୁଲୁ ଯେ ସେଟା ଗୋଟେ ମାନେ ଭୂତ ଜାଗା ଯିବାନି ଡରୁଥୁଲୁ ଆଉ ସେ ଜାଗାକୁ ଆମେ ଯାଉନଥୁଲୁ। ଏମିତି ଘଟଣା ଆଉ ଏଇଭଳି ସବୁ ବୁଲିଛୁ ଆଉ ମୁଁ ଏତେ ବୁଲେନି। କିନ୍ତୁ ଯେତେବେଳେ ଇଚ୍ଛା ହୁଏ ଯଦି ପରିବାର ଲୋକୋ ବାଧ୍ୟ କଲେ ତାହେଲେ ଯାଏ। ଆଁ ବୋହୁତ ହିଁ କମ ଯାଏ ବେଶୀ ବୁଲାବୁଲି କରେନି ମତେ ଭଲ ଲାଗେନି ଏତେ। ଆଉ ଆପଣ ତ ବୋହୁତ ଆଡେ ବୁଲାବୁଲି କରିଚନ୍ତି। ଆଉ ତାହେଲେ ଆପଣ ଏବେ କିଛି କୁହନ୍ତୁ ଯେ ଆପଣ କୋଉଆଡ଼େ କେମିତି କଣ ବୁଲାବୁଲି କରୁଚନ୍ତି?
ହଁ ମୁଁ ଯେତେବେଳେ ମୋର ତ ଏବେ ଏଁ ମାନେ ଏଇ ବର୍ଷ ସରିଲା। ଆଁ ଯୁକ୍ତ ତିନି ଅଁ ସେଟା ମୋରୋ ଏବେ ସରିଲା ଏଇ ବର୍ଷ। ତ ମୁଁ ପଢୁଥିଲି ଏଁ ଏ ଶୈଳବାଳା ମହିଳା ମହାବିଦ୍ୟାଳୟରେ ସେଠି କଟକରେ ମୁଁ ପଢୁଥିଲି। ଆଁ କଟକରେ ବି ବୋହୁତ ସୁନ୍ଦର ସୁନ୍ଦର ଜାଗା ଅଛି। କଟକରେ ମୁଁ ମତେ ମତେ ବୁଲିବା ପାଇଁ ବୋହୁତ ଭଲ ଲାଗେ। ଉଁଆଁ ମୁଁ ମୋ ସାଙ୍ଗ ମାନଙ୍କୁ କଲ୍ କରିଦିଏ ମାନେ ଫୋନ୍ କରିଦିଏ ସେମାନେ ଆସନ୍ତି ଆମେ ବୁଲୁ। ମତେ ବୁଲିବା ବୋହୁତ ପସନ୍ଦ କଣ ପାଇଁ ନା ଆଁ ମୁଁ ଭାବେ କି ଅର ଆମେ ଉଁମ ପାଠ ପଢୁଚେ ଏଁଆ କି ମାନେ ରୋଜଗାର କଲେ କି ଯାହାବି କଲେ ଏଁ ଆମ ଜୀବନରେ ଆମେ ଅଁ ପ୍ରତି ଟି ଜିନିଷ କୁ ଭଲସେ ଜାଣିବା ଆମେ ଯୋଉ ଜାଗାରେ ରହୁଚେ। ତା ଆଖପାଖ ସବୁ ଜିନିଷକୁ ଜାଣିବା ଭଲ ସବୁ ଜିନିଷକୁ ଦେଖିବା। କଣ କେମିତି ମାନେ ସେଇଟା ବୋହୁତ ଭଲ ଜିନିଷ। ଆଉ ଅ ଜୀବନ ତ ମାନେ ଆଜି ଅଛି କାଲିକି ନଥିବ ସେଇଟା ବି ଗୋଟେ କଥା। କିନ୍ତୁ ଆମେ ସବୁ ଜିନିଷକୁୁ ଜାଣିବା। ସବୁ ମାନେ ଏୟା ଆମ ପରିବେଶରେ କଣ ସବୁ ଅଛି। ସେ ଜିନିଷକୁୁ ସବୁ ଦେଖିବା ମାନେ ଏ ଉପଭୋଗ କରିବା ବୋହୁତ ଭଲ ଲାଗିବ। ଆ ଜୀବନରେ ଜୀବନଟା ଏମିତି ନୁହଁ କି ଖାଲି ଆମେ ପାଠ ପଢିବା। ସ୍କୁଲ ଯିବା। ଆ କଲେଜ ଯିବା। ସେମିତି କିଛି ନୁହଁ। କି ସବୁ ଜିନିଷକୁୁ ଜାଣିବା ବୋହୁତ ଭଲ ଦେଖିବା ବୋହୁତ ଭଲ କୋଉ ଜିନିଷ ଟା କଣ କେମିତି ହେଇଚି। କି କୋଉ ଉଁ ମାନେ ଗୋଟେ ସଂଗ୍ରହାଳୟକୁ ଗଲେ। ସେଠି ଆମ୍ ଏବେ ତ ଆଉ ଡାଇନୋସର୍ ନାହାନ୍ତି ଆଗୁରୁ ଥିଲେ। ତ ଆମେ ସେ ସବୁ ଦେଖିବା ଡାଇନୋସର୍ କଣ? ସିଏ କେମିତି କଣ ଥିଲା? ଆଁ ଉଁ ତ ସେଠି ସବୁ ଲେଖା ଯାଇଥାଏ। ଏ ଡାଇନେସର୍ ଉପରେ ମାନେ ସେ କେମିତି ଥିଲା କଣ ଥିଲା କୋଉ ଭଳି ହରକତ୍ ସବୁ କରୁଥିଲା। ମାନେ କଣ ଖାଉଥୁଲା କେମିତି ଲୋପୋ ପାଇଗଲେ ତା ବଂଶ ଟା। ହଁ ସେଠି ଆମେ ମ୍ୟୁଜିୟମ ଗଲେ। ଏଇ ସବୁ ବିଷୟରେ ଜାଣିଲେ ସେମିତି ଯଦି ଆମେ କୌଣସି ଗୋଟେ ମାନେ ଭ ଭଲ ଲାଗୁନି ଆମ ଆଖପାଖ। ଯୋଉ ସବି ମୁଁ ବି କଟକରେ ରୋହୁଥିଲି ବୋଟ କ୍ଲବ ଗୋଟେ ଜାଗା ସେ ବୋହୁତ ସୁନ୍ଦର ଜାଗାଟା ଆପଣ ଯିବେ। ଉଁ ସେଠି ଲୋକୋ ସବୁବେଳେ ପ୍ରାୟ ଥାଆନ୍ତି। କିନ୍ତୁ ଆପଣ ତା ସାଇଡ ରେ ମହାନଦୀ ଅଛି ସାଇଡ କୁ ପଳେଇବେତେ ସୁ ଡର ଲାଗିବ ପବନ ହଉଥିବ। ଆପଣ ସେଠି ବସିବେ ବହୁତ ଭଲ ଲାଗିବ ତ ସବୁ ଜିନିଷ ଜାଣିବା କଥା ତା ତାପରେ ଆଉ ଗୋଟେ ଜାଗା ଅଛି ଆମର ଅ ଛୋଟା ରାଜ ରାଜ୍ୟ ନୌ ବାଣିଜ୍ୟ ସଂଗ୍ରହାଳୟ ଗୋଟେ ଅଛି କଟକରେ ଜୋବ୍ରା ବ୍ରିଜ ପାଖରେ ସେଇଟା ଅଛି। ସେଇଠି ବହୁତ ମାନେ କେମିତି ଆଗରୁ ଏବେ କେମିତି ସବୁ ନୌବାଣିଜ୍ୟ ଆଗରୁ ଯୋଉ ନୌବାଣିଜ୍ୟର ଅ ମାନେ ତାର ଆଗରୁ ଡଙ୍ଗା ସବୁ କେମିତି ଥିଲା ସେଠି ବହୁତ ଏଗାର କି ବାର ପ୍ରକାର ଭଳି ଡଙ୍ଗାର ସବୁ ଯୋଉ ଆମ-ଡଙ୍ଗାର ସବୁ ଓ ମ ବିଭିନ୍ନ ପ୍ରକାର ଡଙ୍ଗା କେମିତି ଥିଲା କଣ ଥିଲା ତାର ବହୁତ ମାନେ ଉ ହୁଁ ବିକଳ୍ପ ସବୁ ଅଛି ଡଙ୍ଗା ଗୁଡାକ ଆପଣ ଦେଖିବେ ତାପରେ ଆଗରୁ କୋଉ ଭଳିଆ ବାଦ୍ୟ ଲୋକମାନେ ଯୋଉ ମ୍ୟୁଜ- ଯୋଉ ସଙ୍ଗୀତ ତର କେମିତି ମାନେ ବ୍ୟବହାର କରୁଥିଲେ। ସେଇ ସବୁ ଜିନିଷ ଅଛି ଆ- ଆଗରୁ କେମତି ସମୁଦ୍ରରେ ଜାହାଜ ସବୁ ଥିଲା। ଅ ସେଠି କେମିତି ମାନେ ନୌବାଣିଜ୍ୟକୁ ଆମେ ବ୍ୟବହାର କରୁଥିଲେ ମାନେ କୋଉ ଭଳି ଜାହାଜ ସବୁ ବ୍ୟବହାର କରୁଥିଲେ ତାର ସବୁ ଯନ୍ତ୍ରପାତି ଗୁଡିକ ଅଛି ସେଇଟା ଦେଖପ ବହୁତ ଭଲ ଲାଗିବ। ଅ ତ ତାପରେ ଆଉ ଗୋଟେ ଅଛି ଆମର ଅ ସେଇ କଟକ ରେ ଯୋଉଟା କି ଆମର ନରାଜ ଗୋଟେ ଜାଗା ଅଛି ନରାଜ ଜାଗା ଗୋଟେ ଅଛି ସେ ନରାଜର ଆଉ ଟିକେ ଆଗକୁ ଯିବେ ଗୋଟେ ଶିବ ମନ୍ଦିର ଅଛି ଆଉ ସେଇଟା ଗୋଟେ ଗାଁ ଭିତରେ ଅଛି। ଆଉ ସେ ସେଠି ଏତେ ଶାନ୍ତି ଜାଗା ଏତେ ସୁନ୍ଦର ମନ୍ଦିର ଆପଣ ସେଠିକି ଯିବେ ପୁରା ଉପରକୁ ପଳେଇବେ ପୁରା ପାହାଡ଼ ତଳେ ନଈ ପାହାଡ଼ ମାନେ ବହୁତ ଭଲ ପବନ ହଉଥିବ ବହୁତ ଭଲ ଲାଗିବ ତ ଯିବନା ସବୁ ଜାଗା କିଛି କିଛି କିଛି ଆମେ ଯଦି ଅ-କୌଣସି ମାନେ ଟିକେଫ ଫାଙ୍କା ହଉଛନ୍ତି ତ ଆମେ ସବୁ ଜାଗା ବୁଲିବା ହୁଁ।
ହଉ ମୁଁ ରଖୁଛି।
ହଁ।